ହୁଁ। ଆଉ, କଣ ଖବର?
ଗୁରୁ କଣ କରୁଚ?
କଣ କରିବା? ହଁ ଏଇଠି ସନ୍ଧ୍ୟା ସମୟରେ ଟିକେ ବୁଲାବୁଲି କରିବା ଆଉ କଣ କରିବା। ତମେ ତ ଭୁଲିଗଲଣିି ଅ-ଅ ନା ନା ଚା ପିଇନିବା ଚା ଚା କେଇ ଦେଇନାହାନ୍ତି ଚା ଦେଲେ ପିଇବା।
ଦେଇନାହାନ୍ତି କାହିଁକି ହେଇନି କି?
ଆଉ ତମେ ଚା ପି ସାରିଲଣି ବୋଧେ। କଣ କି ଚା ପିଇଲ?
ପିଇନି ମୁଁ ଶୋଇଥିଲି ଶୋଇକି ଉଠିଲା ପରେ ମତେ ବହୁତ ଜୋର ଭୋକ କଲା। ଆଉ ଭାତ ଆଉ ପୋଟଳ ରସା। ଆଉ ଖାଲି ଏମିତି ଖାଇଦେଲି। ଖାଇଲା ପରେ ଟିକେ ଭଲ ଲାଗିଲା ଭୋକ ଟିକେ ମେଣ୍ଟିଲା। ଚା ତ ହେଇସାରିଛି। ତାକୁ ପିଇନି ରଖିଛି। ଯଦି ମୁଁ-ଉ-ଉ-ଉ ଛାତ ଉପୁରୁ ତଳୁ ଗଲା ଭିତରେ କିଏ ପି ଦେଇଥିବ, ପକୁଡ଼ି ଛାଣିକି ଖାଇବି ଆଉ।
ପକୁଡି ଛାଣି ଖାଇବ। ଭ ପକୁଡି ଭଲ ପକୁଡି କେମତି ବନେଇବ କହିଲ?
ପକୁଡି ପକୁଡି ଟା ବନେଇବି ନା।
ହୁଁ ସେଟା କେମିତି ବନେଇବ ମୁଁ ଟିକେ ଭଲ ହୁଁ ହୁଁ।
ପକୁଡିରେ ଆଳୁ ଚୁନ ଚୁନା କରିକି ପକେଇବି। ଟିକେ ଅଦା, ଟିକେ ରସୁଣ। ତାରେ ଛେଚିକି ପକା ହବ ଆଉ ତା ଭୁଷଙ୍ଗ ପତ୍ର ତ ପକେଇ-ଇ-ଇ-ଇ ଗୋଳା ହବ। ଲଙ୍କାଗୁଣ୍ଡ ଟିକେ ପକା ହବ ତା ଦେହରେ, ଆଉ ପକା ହେଇକି ତା ଘାଣ୍ଟିକି ରଖା ହବ ଗୋଟେ ସାଇଡରେ। ତାପରେ ସେ ଥିରେ, ତେଲ କଢେଇରେ ତେଲ ଢ଼ଳା ହବ। ତା ଦେହରେ ପକୁଡି଼ଟା ଛଣା ହବ, ତା ଦେହରେ କଞ୍ଚା ଲଙ୍କା ଦିଟା ଛଣା ହବ, ପକୁଡି଼ ଟା ଛାଣିକି କି ରଖିଲା ପରେ ସାଇଡ଼୍ ରେ କଞ୍ଚା ଲଙ୍କା ଦି ଚାରିଟା ରଖାହବ ସାଇଜ କରାହେଇକି। ତ ତା ଦେହରେ ଯଦି ଥିବ କିସାନ୍ କ୍ୟାଚପ୍ ଥିବ, ତା ଦେହ ସାଇଟ ରେ ଦ୍ୟା ଦବାକୁ ପଡି଼ବ। ତ-ଅ-ଅ-ଅ ସେଥିରୁ ବି ଖାଇପାରିବ ଭଲ ଟେଷ୍ଟ ଲାଗିବ।
ବା ହ ବା ପୁଡା ମସ୍ ମସ୍ ପୁଡ଼ା ଆ ପକୁଡ଼ିରେ ସୁଜି ପକାଓ ନା ଖାଲି ବେଶନ ପକାଓ।
ନାଇଁ ଯେହେତୁ ଆମେଁ ଶିଖିଛୁ ଯେ ଖାଲି ବେସନ ନେ କେବେ ସୁଜି ତ ପକେଇନୁ କେବେ। ଆଉ ସେଥିପାଇଁ ଆମେ ପ କେବଳ ବେଶନରେ ହିଁ କରିଚାଲିଚୁ ଆଉ। କରିବାର ତ ବହୁତ ଇଚ୍ଛା।
ଆମେ ଖାଲି ସୁଜି ସହି ତ ବେସନ ନହେଲେ ଖାଲି ସୁଜିରେ ଗୋଟେ ପଡ଼ିବ। ପକୁଡିଟା ବୋହୁତ ମସ୍କା ହବ, ମୁସ୍ ମୂଶିଆ ଲାଗିବ ଖାଇଆକୁ।
ହୁଁ।
ଗେଞ୍ଜି ।
ଦେଖିଆ ଯିବା ଖାଇବା ଆଉ।
ସୁଜିରେ ବରା, ସୁଜିରେ ପକୁଡି଼। ସୁଜିର ବରା, ସୁଜିର ପକୁଡି଼ ଖାଇବ, ହୁଁ।
କ କହନି କେମିତି କଣ ସୁଜି ଆଉ ବେସନ ମିଶେଇକି ଗୋଳାଅ ନା କଣ?
ତମେ ସେଇଟା କରିପାରିବ, ନହେଲେ ଖାଲି ସୁଜି ବି କରିପାରିବ, ହୁଁ ନହେଲେ ବେ ସେନ୍ ଟିକେ ଦେଲେ ଯେ ଭଲ ଆଉ, ସେ ଗୋଟେ ଅଲଗା ଟେଷ୍ଟ ଆସିବ ଆଉ। ଯାହା ହେଲେ ଅଦା, ଅଦା, ରସୁଣ ଅଦା, ରସୁଣ, ଲଙ୍କାର ଛେଚା ଦବ, ରସୁଣ ଦେଇ ପରେ ଜାଣିଛନା ବହୁତ୍ ସ୍ମେଲ୍ ବଢିଆ ଆସ୍
ଗୋଟେ ନଙ୍ଘା ପାଗ କଥା କହିଛ ଆଉ, ପାଗ ଟା ମସ୍ତ ହବ ଆଉ।
ହୁଁ, ସେଇ ଛେଚା ଟାକୁ ଛେଚି ଦବ ଯେତେବେଳେ ତମେ, ଓଫ୍।
ଯେତେବେଳେ ପୋକୁଡ୍ ଟା କାମୁଡି କାମୁଡି ଖାଉଥିବ, ତାର ଏସି ବର୍ଷା ଦିନ ଫିଲିଂସ୍ ସେ ତାର ଅଲଗା କିଛି ନା!
ହଁ, ହଁ, ବୋହୁତ ବୋହୁତ ବଢି଼ଆ ଲାଗେ।
ନାଇଁ କି?
ହୁଁ, ବର୍ଷା ଦିନର ପକୁଡି ଆଉ ବରା, ଗରମ ବରା ହୁଁ, ତାକୁ ଅଲଗା, ଯେମିତି ଖରା ଦିନେ ଗୁପ୍ ଚୁପ୍ ଭଲ ଲାଗେ ଖାଇବାକୁ ଦହିବରା ଭଲ ଲାଗେ, ସେମତିକା ବର୍ଷା ଦିନେ ଗରମ ପକୁଡି଼ ଖାଇବାକୁ ଭଲ ଲାଗେ, ଗରମ ବରା ଖାଇବାକୁ ଭଲ ଲାଗେ।
ହଁ, ମୁଁ ବି ସେୟା ଭାବିଛି କାଇଁ ତଳକୁ ଯାଇଂକି କରିବି ଟିକେ ପକୁଡି଼ ଦେଖିଆ ଖାଇବା ଆଜି କେମିତି ଲାଗୁଚି। ତାପରେ ରାତିକି ତ ରୁଟି, ତରକାରୀ ଫରକାରୀ କଣ ହବ ଖାଇବା। ତମର ଆଜି ତାହଲେ ଆଇଟମ୍ କଣ ହୋଉଚି?
ଆମର ହୁଁ ଆମର ହବ ବୋଧେ ହୁଁ, ମତେ ଲାଗୁଚି ମାଛ ତରକାରୀ ହେଇଥିଲା ଦି ପରେଏ ଦେଶୀ ମାଛର ତରକାରୀ। ଆଉ ଆଉ ଏବେ କଣ ହବ ରାତିରେ ନୂଆ ଆଇଟମ୍ କଣ ଗୋଟେ ହେବ ଆଉ, ହୁଁ।
ବଢ଼ିଆ ଜିନିଷ ତ ଦେଶୀ ତରକାରୀ।
ହୁଁ ହୁଁ, ମତେ ଟିକେ ଦେଶୀ ମାଛ ଖାଇବାକୁ ଭଲ ଲାଗେ ନା ସେଇଥିପାଇଁ ନନଭେଜ ବେଶୀ ଖାଇବ ନା ନହେଲେ ନାଇ ଦେଶୀ ମାଛ। ମୁ ସେଥପାଇଁ ଆଣିନଥିଲି, ଏଗୁଡା ଆଣିଥିଲି ଟିକେ ଭଲ ଲାଗିଲା। ହୁଁ ହୁଁ, ମା କରିଥିଲେ ହୁଁ।
ହୁଁ, ତ ଆମର ତ ମୁଁ ତ ଆଜି ଆଇଁଷ ଖାଇନି ଟୋଟାଲ।
ହୁଁଁ ହୁଁ।
ଆଇଁଷ କେ ବି ବର୍ଷା ତ ହଉଥିଲା ଆଣିନାହାନ୍ତି କିଏ। ଆଉ ଖାଇନି ଆଇ ଖାଇବାକୁ ଆଉ ଇଚ୍ଛା ନାହିଁ। ଆଇଁଷ ଖାଇ ଦେହ ଖରାପ ହଉଛି ଆଉ ଖାଇବିନି ଭାବୁଛି ଛାଡିଦେବି। ଆଉ କେବଳ ମତେ ଟିକେ ଆଉ ମୋର ବୋହୁତ ଦୁର୍ବଳତା ଅଛି କୁକୁଡାର ଯୋଉ ପୋର୍ଟ ପୋଟ ମାନେ ହେଟା କରାଟ ଯୋଉ ଜିନିଷ ଟା। ସେଇଟା ମୁଁ ଖାଏ ଟିକେ ଭଲସେ, ସେଇଥିପାଇଁ ଟିକେ ମୋର ଦୁର୍ବଳ ତା ସେଇ ଜିନିଷ ପ୍ରତି। ନହେଲେ ମାଛ ଏଇ ଅଣ୍ଡା ଏଇ ସବୁ ଜିନିଷ ମୁଁ ଏତେ ଭଲ ପାଏନି।
ଆଚ୍ଛା। ଉମ୍ ଖାଇବ ସେଇ ଜିନିଷ ସବୁ ମାଛଟା ବହୁତ ଭଲ ଜିନିଷଟା ଯେ, ଦେଶୀ ମାଛଟା ଭଲ ଲାଗିବ।
ହଁ, ମୁଁ ଆଜି ଗୋଟେ ମୋ ସାଙ୍ଗକୁ ପଚାରିବି? ମୁନି ଏତେ ଦିନ ତ ମୋ ସାଙ୍ଗରେ ମିଶିଲୁଣୁ! ଗୋଟେ ସତ କଥା କହିଲୁ, ମୋର ଅ ମୋ ପସନ୍ଦ ଖାଇବା କଣ? ହେଲା। ମତେ କହୁଛି ମୁଢି ମିକ୍ସଚର। ମୁନି ତମକୁ କିଏ କହିଲା?
ହଁ।
ମୁଢି ମିକ୍ସଚର ବୋଲି? ଫୁଣି ତାପରେ କୁ ସାଙ୍ଗେ ସାଙ୍ଗେ କହୁଛି ଆଉ ହଁ କୁକୁଡ଼ା ବା ମାନେ କୁକୁଡ଼ା? କୁକୁଡାରେ ପୁଣି ଗୋଟେ ତାର ଗୋଟେ ଲେଗ ପିସ୍ କି କଣ ସେମିତି କିଛି ଅଛି ନା ନାଇଁ? ହଁ ନାଇଁ ତ କୁକୁଡା ତ ଭଲପାଅ ଆଉ! ଆ ଏଁ କହିଛ ଠିକ୍, କିନ୍ତୁ ଫାଷ୍ଟ ଭୁଲ କହିଥିଲ। ତାପରେ ଯୋଉ କଥା ଟା କହିଲ କୁକୁଡା। କୁକୁଡାର ସେ କରାଟ ଫରାଟକୁ ମତେ ଟିକେ ଭଲ ଲାଗେ। ଭଲ ଲାଗିଛି ନା।
ଆ କୁକୁଡା ଯଦି ତମର ଫେବରେଟ ହବ? ଆଗକୁ ତ କୁକୁଡା ଛାଡିବାକୁ ପଡିବ ତମକୁ। ସେତେବେଳେ କଣ କରିବ ତମେ?
ତ ମୁଁ ସେଇଥିପାଇଁ ଭାବୁଛି ତମେ ଯଦ ଦି ଦୟା ପୂର୍ବକ ମତେ ଆଣିକି ଆ ମାନେ ସ୍କିନ ବାଲା କଲର ବାର୍ଡ ମତେ ଆଣିକି ଦିଅନ୍ତ! ମୁଁ ବହୁତ ଖୁସି ହୁଅନ୍ତି। ମୁଁ ଯିବା ପୂର୍ବରୁ ଯେ ତ ଦୁନିଆରେ ଯେତିକ କୁକୁଡାର ଆଇଟମ୍ ମୁଁ ଖାଇବାକୁ ଚାହୁଁଛି।
କୁକୁଡ଼ାର ଯେତିକ ଆଇଟମ୍, କୁକୁଡ଼ା ତ ଖାଇବ ହଁ ଯୋଉ ଚିକେନ କରି, ଆଉ ପକୋଡା ଆଉ ନହେଲେ ଖାଇବ ହଉଛି ତମର ସେଟା କଣ କଣନ୍ତି? ଚିକେନ ଖସା, ଆଉ ଚିକେନ ଚିଲି ଚିକେନ୍। ଆଉ ଏଇସବୁ ଆଉ।
ମୋର ଭାରି ଇଚ୍ଛା ହଉଛି କଣ ପାଇଁ? ଚିକେନ୍ ରେ ତାର ପୋର୍ଟ କଲିଜା ଗୁରା ପୁରା ହେଇଥିବ କଷା। ସେଇଗୁରା ଖାଇବାକୁ ଇଚ୍ଛା ହଉଚି।
ଆଚ୍ଛା ହଉ।
ହଉ ସେ ପୋର୍ଟ କଲିଜା କଥା ବହୁତ ହେଇଗଲା। ମତେ ଏବେ କୁହ ମା କେମିତି ଅ ଅଛନ୍ତି? ତମ ମା କେମିତି ଅଛନ୍ତି? ତାଙ୍କ ଦେହପା କେମିତି ଅଛି? ତାଙ୍କର ଗୋଡ କେମିତି ଅଛି?
ହୁଁ ହୁଁ ସିଏ ଟିକେ ଭଲ ଅଛନ୍ତି। ସିଏ ହଉଛନ୍ତି ମେଡିସିନ ଖାଇଛନ୍ତି ତ। ଏବେ ଟିକେ ଭଲ ଅଛନ୍ତି ଆଉ। ଥଣ୍ଡା ଫଣ୍ଡା ହଉଚି ବୋଲି ତାଙ୍କ ଦେହ ଟିକେ ଖରାପ ହଉଚି ଆଉ।
ଏବେ ଧୀରେ ଧୀରେ ଭଲ ହେଇଗଲେଣି ତ? ସେ ଜର ହେଇଯାଇ ହେଇଥିଲା? ଜର ହେଇଥିଲା, ଟିକେ ଦ ଦୁର୍ବଳ ହେଇଯାଇଥିବେ ଅବଶ୍ୟ। ତାଙ୍କୁ ଟିକେ ଭଲ ପ୍ରୋଟିନ୍ ଆଣିକି ଦିଅ ଖାଆନ୍ତୁ। ସିଏ ଦୁର୍ବଳ ଆ ହେଇଯାଇଛନ୍ତି ନା?
ହଁ ହଁ ସିଏ ସବୁପ୍ରକାର ଦିଆଯାଉଛି କିନ୍ତୁ ସିଏ ଖାଇଲେ ହେଲା?
ହୁଁ ହୁଁ। କିଛି ଅସୁବିଧା ନାହିଁ ଆମେ ଅଛୁ ଭାଇ। ଯେତେବେଳେ ଯାହା ଦରକାର ମତେ କହି ମୁଁ ସାହାଯ୍ୟ କରିବାକୁ ସବୁବେଳେ ରେଡି ଅଛି। କିଛି ଟେନସନ୍ ନବନି। ଭଲ ମନ୍ଦ କାମରେ ମୁଁ ସବୁ ଭୋଜି ଭାତ ଯେତେବେଳେ ଯାହା ହବ ମତେ କହିବ। ମୁଁ ଯାଇଁକି ସାଙ୍ଗେ ସାଙ୍ଗେ ପହଞ୍ଚିଯିବି। ବଢା ବଢି କତିରୁ ଆରମ୍ଭ କରିକି ରୋଷେଇ ପର୍ଯ୍ୟନ୍ତ ବି ଦରକାର ପଇଲେ କରିଦେବି। କି ଛି ଆଉ ଟେନସନ୍ ନବାର ନାହିଁ।
ହଁ ତୁମକୁ ପର୍ମାନେଣ୍ଟ ଆସିକି କରିବାକୁ
ହଁ କରିବ ସେଥେରେ କଣ ଅଛି। କିଛି ଅସୁବିଧା ନାହିଁ ସବୁବେଳେ ଆମେ ଅଛୁ ତମ ପାଖରେ। ଆମ ଏତିକି ଭରସା ତ ଆମ ଉପରେ ରଖିବ ନା ତମେ।
ହୁଁ। ଭରଷା ଅଛି ଆଉ ଆପଣ ଯେତେ ଶୀଘ୍ର ଆସିଲେ ଆମର ଟିକେ ଉପକାର ହବ।
ହୁଁ ହୁଁ। ଏବେ ତ ବଜାର ଯିବାକୁ ବୋଧେ ଭାଆରିଚ। ଯିବ ବୋଧ।
ହଁ ଗାଁ ବଜାର ଟିକେ ଯିବା ଟିକେ ବୁଲାବୁଲି ନକଲେ ହବନି ନିହାତ ଟିକେ ବୁଲିବାକୁ
ହଁ ଛୁଟି ଗୁଡା କେମିତି ପଳଉଚି ଜଣ ମୁଁ ତ ସେଇ କଥା କହୁଚି ଛୁଟି ଗୁଡା କେମିତି କଣ ପଳଉଚି ଜଣା ହିଁ ପଡୁନି।
ହଁ ପରା ଛୁଟି କେମିତି ପଳେଇ ଯାଉଚି ଦିନ ବହୁତ ଶୀଘ୍ର ଯାଉଚି ଜଣା ପଡୁନି। ଆଗ ଅପେକ୍ଷା ଟାଇମ୍ ବହୁତ୍ ବହୁତ୍ କମ୍ ରହୁଛି ସମୟ ଆଗ ଅପେକ୍ଷା ବହୁତ କମିଯାଇଛି। ଘଣ୍ଟାର ଟାଇମ୍ ଟା ଘଣ୍ଟେ ଗୋଟେ ଘଣ୍ଟା। ଆଗ ଅପେକ୍ଷା ବହୁତ କମିଯାଇଚି ଜାଣିଛ ତ ଦଶ ମିନଟି କିମ୍ବା ପନ୍ଦର ମିନଟି ଭଳିଆ ଟାଇମ କୁହନ୍ ଗୋଟ୍ ଗୋଟେ ଘଣ୍ଟାର କମିଯାଇ ଆସିଲାଣି ଜାଣିଚ ନା ମୁଁ ଦେଖୁଥିଲି ଗୋଟେ ରିସର୍ଚ୍ଚ କରିକି।
କେମିତି ଜାଣିଲ?
ହୁଁ ହୁଁ ସେଇଟା ମୁଁ ଗୋଟେ ସଟ କଟଲିି। ଦେଖୁଥିଲି ବ ସେଇ ସେଟାକୁ ଉଁ କାଲି ପାଇଁ କରୁଥିଲି। ଆକଚୁଆଲି ପୂର୍ବ ସମୟ ଅନୁସାରେ ଆଗୁରୁ ଯୋଉ ଘଣ୍ଟେଟେ ଥିଲା ଷାଠିଏ ମିନିଟ୍ ପ୍ରପର୍ ଷାଠିଏ ମିନଟି ଥିଲା ଏବେ ପ୍ରପର ଷାଠିଏ ମିନଟ୍ ହିଁ ନାହିଁ। ମୁଁ ଯାହା ଜାଣିବା ହିସାବରେ ଏବେ କମିଗଲାଣି ବହୁତ୍। କାରଣ ଦିନ ବହୁତ ଶୀଘ୍ର ଯାଉନି ତମୁକୁ ଲାଗୁନି ସେମିତି।
ହଁ, ମୁଁ ଶୋଇକି ଉଠିଲା ବେଳୁକୁ ପୁରା ସନ୍ଧ୍ୟା ହେଇଯାଉଚି ମୁଁ ଜାଣି ପାରୁନି।
ତେଣୁ ତମେ ଶୋଇକି ଉଠୁଚ ସନ୍ଧ୍ୟା ହେଇଯାଉଚି।
ମାନେ ଶୋଇବାକୁ ବି ଡର ମାଇଲାଣି।
କଣ ପାଇଁ?
ଆଉ ଦିନ ପଳଉଛି ନା ସେଇ ଛୁଟି ଦିନଗୁରା ପଳଉଚି ମୋ ମନ ଦୁଃଖ ହେଇଯାଉଚି।
ହୁଁ।
ବୁଲା ବୁଲି କୁଆଡେ ଗୋଟେ ଯାଇଁକି କରିବା ସାଙ୍ଗ କେତବେଳେ ଆସୁନ ଯିବା ଟିକେ ବୁଲାବୁଲି କରିକି ଆସିବା ମନ ଟା ଭଲ ଲାଗୁନି ସବୁବେଳେ କାମ କାମ କଣ କିଛି ତ ଲାଇଫରେ କିଛି ଅଛି ନା ସେମିତି ଦୂର ଜାଗାକୁ ଗୋଟେ ଲଙ୍ଗ ଟୁରରେ ଯିବା ଚାଲ ସମସ୍ତେ ସାଙ୍ଗସାଥି ମିଶିକି।
ନିଶ୍ଚିନ୍ତ। କେବେ ଗୋଟେ ପ୍ଲାନ୍ କରିଲେ ଯିବା।
ଆଉ ଏଇ ଟାଇମ ରେ ଯଦି ନ ଯିବ ତ ହୁଏତ ଭବିଷ୍ୟତରେ କେବେ ଯିବ ବୋଲି ଆଶା କରିବନି। ମତେ ତ ଲାଗୁନି କେବେ ମୁଁ ଯାଇପାରିବି ବୋଲି।
ଏଇ ଶୀତ ଦିନକୁ ତ ଉଁ ଯଦି ପ୍ଲାନ ହବ ଯଦିବି ଯାହା ହବ ଦେଖିବା।
ହୁଁ ହୁଁ ଠିକ ଅଛି କିଛି ଅସୁବିଧା ନାହିଁ।
ପାଖ ହଉ ପଛେ ତମକୁ ବୁଲି ଆସିବା ଆଉ କଣ ଅଛି ହୁଁ।
ପାଖକୁ ମୋର ଇଚ୍ଛା ନାହିଁ ପାଖକୁ ସବୁଆଡେ ପ୍ରାୟ ଦେଖିଦେଲେଣି। ଆଉ ଦେଖିବାର ବି ସେମିତି କିଛି ଖାସ ନାହିଁ ଦୂରକୁ ବହୁତ ଦୂରକୁ ଯିବି। ଯୋଉଠିକି ମନ ଖୁସି ହେଇଯିବ ସେ ସବୁ ଜିନିଷ ଦେଖିଲେ। ଆତ୍ମା ତୃପ୍ତି ଲାଗିବ ଆଉ ସେଇ କଥା ଭାବୁଥିଲି ଆଉ। ଆଉ ମୁଁ ଯାଏ ଟିକେ ପକୁଡି ଫକୁଡି କରିଦିଏ ଖାଇଦିଏଁ ଆଁ।
ହଁଁ ଖାଇକି ଆସ କଥା ହବା। ଠିକ ଅଛି ହ ହ ହ। ଓହୋ।